ହ୍ୟାଲୋ।
ହଁ କଣ କରୁଛ?
ଏଇଠି ବସିଛି ଆଉ ଆମର ଆଜି କାମ ଧନ୍ଦା କିଛି ନାହିଁ।
ଆଜି ତମ ଆଡ଼େ ମେଜହେଉ ଥିଲା?
ହଁ ମେଘ ହେଲା ଗୋଟା ବେଳକୁ ତ ଯେ ଚାରିଟା ପର୍ଯ୍ୟନ୍ତ।
ହୁଁ।
ହୁଁ ଏଇନା ଛାଡିଲା।
ହ ଆଜି କଣ ଖାଇଛ?
ମୁଁ ଆଜି ଖାଇଛି ମଟନ ଭାତ।
ହୁଁ ହୁଁ।
ଆମେ ଯାଇଥିଲୁ ସେ ଘର କ ଗତିକି। ସେଠୁ ପୁଣି ଆମ ନଣନ୍ଦ ଆସିଲେ ସେ ବୁଲି ବୁଲାଇକିନା ଗଲେ ସମ ସମସ୍ତ ଙ୍କ ଘର ଏଠି ସାହି ସାରା। ହଁ ଝିଅ ଯାଇ ବୁଲି ବୁଲା ବି ଗଲେ ଆମେ ଯାଇଥିଲେ ବନ୍ଦେଇ ଘରେ।
ହଁ।
ଏମିତି ଆଉ ତାପରେ ସମ ତା ଘର ବୁଲିକି ଗଲେ ଯାଇଛନ୍ତି ତାଙ୍କର ଖା ପିଇ କରିକି ଆମେ ଆମର ପଳେଇଆସିଲୁ ପୁଅ ପଳେଇଆସିଲ ସେ ତାଙ୍କର ଯାଇଛନ୍ତି ଆଉ। ଝିଅ ଯାଇଛି ଆଉ ବଡ ଝିଅ ଯାଇଛି ଦି ଜଣ ଯାଙ୍କ ଅଛନ୍ତି।
ଉଁ ହୁଁ।
ଆ ଆମର ଦିଟା ଝିଅ ତ ସେ ଦି ଜଣ ଜାଙ୍କ ଯାଇଛନ୍ତି ଡାକିଥିଲେ କହିଲେ ଆସ।
ଉଁ ହୁଁ ଆଉ ତମ ଫ୍ୟାମିଲ ଉଁ ମୁଁ ତମ ଫ୍ୟାମିଲରେ ତିଏ ତିଏ।
ଆମର ନଣନ୍ଦ ଭାଉ ଯା ଦେଡ଼ସୁର। ଦାଦା ଶାଶୁର ବଡ ଫ୍ୟାମିଲି ଆମର।
ହୁଁ ହୁଁ।
ବହୁତ ଲୋକ ଆମ ଘରେ ଅଛନ୍ତି। ଆଉ ଆମ ସାନ ଦାଦା ଶଶୁରଙ୍କ ଝିଅ ବାହାଘର ହେଇଥିଲା। ସେ ନୃଟି ହେଇଥିଲା ନା ସିଏ ଆସିଥିଲେ ବୁଲି।
ଆଜ୍ଞା।
ହଁ ସେ ବୁଲିକିନା ଗଲେ। ଫାଷ୍ଟ ଫେର ନଟା ହେଇ ତାପରେ ଆସ। ସେଇଠି ରହିବେ ଆମ ଲୋକେସନରେ ଆମ ଏ ପାଖରେ ରହିବେ ତାଙ୍କ ଚା କିରି ଅଛି ପାଖରେ ରହିବେ। ହୁଁ ଏମିତି ସେ ଯୋଇଁ ର ବି ଚାକିରି ଅଛି ଏଇଠି। ସେ ସୋମବାର ଦିନଠୁ ପଳେଇ ଆସିବେ।
ହୁଁ ହୁଁ।
ହୁଁ। ଏଇନା ଫେରଣ ଉଟା ହେଇକି ଗଲେ ତାପରେ ପଳେଇ ଆସିବ ଏଇଠିକି ଆଉ।
ହୁଁ ହୁଁ।
ସି ଆଣିକି ଆସିଥିଲେ ସବୁ କଥା ତାଙ୍କର ନାଗି ଫୁଲ ଫୁଲ ସବୁ ସଜା ହେଇଥିଲା। ତ ବନ୍ଧା ହେଇଥିଲା ହଳଦୀ ପାଣି ମାଳି। ଟିଏ କରିକି ତାକୁ ଗୋଡ ଫୋଡ ସବୁ ଧୋଇଲେ ଛିଞ୍ଚିଲେ। ହୁଁ ଏନ୍ତି
ହଁ ହଁ।
ହୁଁ।
ହଁ।
ହଁ ଆମର ଆଜି ରାତି ରୋଷେଇ ନାହିଁ କିଛି
ଆଉ କୁଆଡେ ଯିବ ନା କଣ?
ଆମର ରାତିକି ଭୋଜି ଅଛି ଗୋଟେ ଗୋଟେ ଜାଗାକୁ ଯିବୁ।
ହୁଁ ହୁଁ ବହୁତ ଦିନରେ ତନାଇ ଖାଇଯାଇ ଥିବ
ହୁଁ ଯାହା ଯାହା ଏଇତ ସବୁ ଭଲ ଲାଗେ ଯାହା ଯା ଆଉ। ଛୁଆଙ୍କୁ ତ ଆଗେ ଷ୍ଟାର୍ଟର ଖାଇଦେବେ ଛୁଆଙ୍କର ଆଗ ଫେବରାଇଟ। ସିଏ ମେନକୋସ କତିକି ଯିବେନି ତାଙ୍କୁ ଯେ ତକ ସେ ଖାଇବେନି ସିଏ ସେ ସୁଇଟ କନ ଚା ଟରେ ଟିକେ ସେ ଗୁପଚୁପ୍ ଆଇସ୍କ୍ରିମ ତାଙ୍କର ଏତିକି ହେଲା ହେଲା।
ହଁ।
ହଁ ସେ ପକୋଡା ଟିକେ ଲଲିପପ ଟିକେ ସେଇ ଯୋଉ ଚିକେନ ପି ଟୀକା ପନିର ଟୀକା ସେଇଥିବୁ ଟିକେ ଟିକେ ଖାଇଦେବେ ତାଙ୍କର କାମ ଖତମ।
ଛୋଟଛୁଆ ତାଙ୍କ କେତେ ଆହାର?
ହଁ। ମୁଁ ମୋର କିଛି ଖାଇବିନି ଆଜି ଭାବିଛି। ଖାଲି ମଟନ ଭାତ ଟିକେ ଆଣିକି ଖାଇଦେଇକି ପଳେ ଆ
ଆ ହୁଁ ହିଁ
ଏରା ସବୁ ଜିନିଷା ଖାଇଲା କତୁରୁ ଏଇ ଜିନିଷଟା ଦେଖିଲା ମାନେ ଆଜ୍ଞା ଅସୁଖୁ ଲାଗିବ। ଆଉ ଖାଇପାରିବନି ତେଣୁ କରି ସାଧାରେ ନେଇ ଆସିବ ଖାଲି ମଟନ ରାଇସ। ଆଉ କିଛି ଖାଇବିନି ଆଉ ଏ ଫାଷ୍ଟ ଫୁଡ ଜିନିଷରା ଆଗେ ଖାଇଦେଲେ ଆଉ ହେରାକ ଖାଇପାରିବନି ସେ ଫାଷ୍ଟ ଫୁଡ ଖାଇବ ବସିବ ଗପିବ। ହୁଁ ଆଉ କିଛି କରିବନି ହଁ।
ଓ ହୁଁ।
ଓଉ ହଉ ହଁମତିଆ ମୁଁ ଖାଲି ଆଇଁଷ ଉପରେ ଯେତିକି ଆଇଟମ୍ ସେଇଥିୁ ଟିକେ ଟିକେ ଧରିମି ଆଉ କିଛି ମା ଆଛ ଆଣିବୁନି କି ଚିକେନ ଆଣିବି ଆଛା କି କୁଁ ଆଗରେ ଖାଇକି ତୁ ଦୋଉୁ ମତେ ତ ଖାଇଆାଉଛୁ ଘଣ୍ଟା ଘଣ୍ଟାା ଆଉ ହଁ କଣ୍ଟା ବାହାରିବା ଟିକେୋକ ଟଙ୍କାର ଟାଣୁଥୁିଙ୍କିବୁ ଲି ଝାଡ଼ିଯିବ
ହ
ହଁ
ଆଉ ଭ୍ୟାନ ନେଇଥିଲେ ଲିପ୍୍ଟି ନେଇଯିବ ଆଉ ଅଇନାଟ ଆଉ
ହଁ ଆଉ ନନେଲେ ଖାଇସାରିକି ସବୁବେଲେ ହେଇ ଖାଇଦେବେ ସେଇଠି ଲଗେଇଦେବେ ପରସ୍ନା ଖାଁ
ହୁଁ
ଖାଇସାରିକି ସେଦିନ ଆମେ ଯାଇଥିଲୁ ଯୋଉ ମାର୍କେଟରେ ସେଇଠି ଯେତିକି ଯଏ ବୁ ଯାଇଥିଲୁ ଖାଉଥିଲେ ସମସ୍ତେବେ ଖାଉଛନ୍ତି ସିଏ କଣ କରୁଛି ନା ଲିପ କି ଛାଡିଯିବ ବୋଲି ସେ ଝିଅ ଟା ଖାଇଦେଲା ଅଣ୍ଡାର ହେଲ ଖାଇଦେଇକି ଯାଇକିନା ସାଙ୍ଗେ ସାଙ୍ଗେ ପାଟି ପଛି ସେ ଗାଡିରେ କି ଲିଫ ନଗଦେଲା ଆଉ କି ଗାଡି ନିରରେ ଆଗନା ନବ ଦେି ଆମେ ତ କିଛି ନେଇନଥିଲୁ ମୋରଟି ମୋର ଆମର ତାକୁ ମେଡିକାଲ ଯିବାରୁ ଥିଲା ଏଠି ଗାଈ ଖାନ୍ତାଡ ଟିକେ ଧରିକି ଯିବି ଆଉ ଏମିତି ହଁ ସେ ମୁୁନି ଦେଖିଲି ଯି ତୋ ସାଙ୍ଗ
ହୁଁ ତୁ ଯେମିତି ସେ ସେମିତି
ହ ସେ ସେଇ ଲଗେଇ ଦେଇଥାନ୍ତା ଟିକେ ଲିପସ୍ଟିକ
ହୁଁ ଆଉ ଆଉ କହ
ପୁଅ ତାର ଥିଲା ପିଇସା ପିଇସା ହେଇକି ଜଇ ସାଙ୍ଗରେ ଥିଲା
ହୁଁ
ଆଉ ଆମ ଜୋଇଁ ତାର ମୁଣ୍ଡେଇ ମୁୁଣ୍ଡେଇ ତାଙ୍କୁ ବୁଲୁଛି ଆମର ଦିଦି ଛୋଟ ଛୁଆ ଅଛନ୍ତି ସେଇ ଦିଟାର ଛୁଆଙ୍କୁ ମନ କୁ ତାକୁ ବୁଲାଉଛନ୍ତି କି ତାକୁ ସାଙ୍ଗରେ ରେ ଯେ ଭୁଲଉଛି ଜୁଆଡ ଜୁଆଡ ଯାଉଛନ୍ତି ଆଉ ସେ ର ଆସୁନଥିଲା ତାଙ୍କ ଗାଡିରେ ଫେରି ଯାଇଥିଲା ସେଠି ମୁଁ କହିଲି ତୁ ପଳେଇଆସେ ଶୋଇବୁ ପୁଣି ତା ମମି ଯାଇଥିଲି ତାଙ୍କ ସାଙ୍ଗରେ ପୁଣି ଆସିଲା ଆସିକି ଶୋଇଲା ତା ବଡ଼ ମମୀ ହେରିକା ସାଙ୍ଗରେ
ହୁଁ
ମୁଁ ରାତିକି ଯାଇପାରିବିନି ଶୋଇପଡ ପୁଣି ମାଡି ବସିକି ତାକୁ ଖୁଏଇଦେଲି ଜେ ସେ ଶୋଇଲା ଆଁ ଝିଅ ଶୋଇ ପଡିଥିଲା ସିଏ ଉଠିପଡ଼ିଲା ତାପରେ ସେ ଝିଅ ଫୋନ୍ କଲେ କହିଲେ ଆସେ ଯେଉ ନଅନ୍ଦିନି ଆମର ଝିଅ ନା ନନ୍ଦିନୀ ତାକୁ ଡାକିଲେ ସେ ପୁଣି ସାଇକେଲ ନେଇକି ଦି ଜଣ ଯାକ ପଳେଇଲେ ହଉ ସିଏ ତାର ଧୋଇଛି ଉଠିଲେ ଏକାଥରେ ସନ୍ଧ୍ୟାବେଳକୁ ବାହାରିବୁ ଆଉ
ହଁ ହୁଁ
ହଁ ଆମେ ଯାଇ ସାଢେ ସାତଟା ଆଠଟା ବେଳକୁ ଏଠୁ ଯିବୁ ନଅଟା ଦଶଟା ବେଳକୁ ଆସିବୁ ଆଉ
ହଁ
ହ
ଯୁଆଡେ ଗଲେ ଖାଲି ବର୍ଷା।
ହୁଁ ଖ ପତର ପତର ପତର ପତର
ହ ଟ ହୋଟେଲ ଟା ଭିତରେ ଟାକୁ ପଳେଇଲେ ଭଲ ତାଙ୍କର ସେଇ ଭିତରେ ଯଦି ସବୁ ଭୁଲ ସିଷ୍ଟମ ଥିବ।
ହୁଁ।
ଆଉ ଆଉ ଆଜି ବାହାରୁ ଆମ ବାବା ଆମ ମଝିଆ ଯା ବଡ ଯା ସାଉ ଛୁଆ ପିଲା ସମସ୍ତେ।
ଓଁ ହଁ
ରୋଷେଇ କରିବା
ହୁଁ ହୁଁ
ହୁଁ
ଆଁ
ତ ଏବେ ଯାଇଛି ରଥଯାତ୍ରା
ହୁଁ
ତାପରେ ରଥ ଯାତ୍ରା ପଡିବ ମୋ ପୁଅର ଜନ୍ମଦିନ ପଡିବ ଏବେ
ହଁ କଣ ଚାଲିିବ ଜନ୍ମଦିନ
ତା ଜନ୍ମଦିନରେ ପାଲା ହବ ହଁ ସେଠିପଲା ହବ ଆଉ ଯାହାହେଲେ କେକ କଟା ହବ ସେ ବଡ ପିଲା ହେଲାଣି ନା କାନ୍ଦୁଛି ମୋ ସାଙ୍ଗମାନଙ୍କୁ ଡାକିବି ଇଏ କରିବି ସିଏ କରିବି। କେକ୍ କଟା ହବା ପାଲା ହବ ସେ ଯୋଉ ନନାଙ୍କୁ ଡାକିବି ଜଲଦିରେ ଡାକିଦବୁ
ହୁଁ।
ହୁଁ
ହଁ। ତବ
ଜଲ୍ଦିରେ ଡାକିଦେଲେ ଦିନରେ ପାଲା କରିଦେଲେ ରାତିକି ଯେଉଁ କେକ କଟା ହବ।
ହଁ।
ଖାଇବା କରିକି ପାର୍ସଲ ନେଇ ଆସିବୁ ମେ ତରକାରୀ ପି ଦେଇଦବ ହୁ
ହୁଁ ହୁଁ ତମର ତଟ ମିଠା ମିଠି ନୁହଁ।
ହୁଁ ନା ନା
ହଁ ଦିଆନ୍ତି। ସମସ୍ତେ କଣ କରିବାକୁ ଏଇନା ସୁବିଧା ନାହିଁ ବର୍ଷା ପାଣି ଦିନରେ
ହୁଁ।
ପାର୍ସଲ ଆଣିକି ଦେଇଦେଲେ ସୁବିଧା ହୁଏ।
ହଁ
ହୁଁ ବର୍ଷା ହଉଛି କିଛି ରୋଷେଇ କରି କୋଉଠି ହଇରାଣ କିଏ ଦବ।
ଏ ବରା ସିନ୍ଦରା ଆଳୁଚପ ମିଠା
ହୁଁ ହୁଁ। ସେମତି ପାର୍ସଲ କରିଦେଲେ ଦୋକାନୀକି ଦେଇଦେଲେ ସିଏ ତାର ଅର୍ଡର ସିଏ ତାର ଦେଇଦବ। ଗଣିକି ଯେତେଟା ଛୁଆ ଗଣି ଦେଇ ଦେବେ ଆମ ପ୍ରାଇମେରୀ ମେମ୍ବର।
ଆଉ ତମର ଜନ୍ମଦିନ ପୁ ଉଁ ମନ୍ଦିର ଫନ୍ଦିର ଯାଆନ୍ତି ନା ନାଇଁ ଯାଆନ୍ତିନି।
ହଁ ସଖାଳୁ ଆମର ମନ୍ଦିର ଯିବେ ମନ୍ଦିର ଯାଇକି ସମସ୍ ସ୍ତଙ୍କ ଘର ଘର ଆମ ସାଇଟା ସାରା ଯେତିକି ଲୋକ ଅଛନ୍ତି ସମସ୍ତଙ୍କୁ ଜୁହାର ହେଇକି ଆସିବୁ। ଉଁ ନୂଆ ଡ୍ରେସ୍ ପିନ୍ଧି ଘରେ ଆଗେ ବନ୍ଦେଇ ହେବେ।
ତମ ସାଇରେ କେତେ ମାନେ ଜଁ ମଣିଷ?
ଆମର ସ୍ରେଇ ଲବେ ଜଣ ଭଳିଆ ହବ ଇନ୍ତି ସାଇ ଲୋକ ହେଲେ
ଆଁ
ଉଁ ଭାରି ଲବେ ଲବେ।
ଆଉ
କିଛି ଗାଁ ରହୁଛନ୍ତି ଆମର ବାହାରେ ରହୁଛନ୍ତି ଗାଁ ବାହାରେ। ତକ ମିଶିକି ଆମର ହେଇଯିବେ ଶଏ ଆଉ।
ହଁ ତମ ଗାଁ ବାହାରେ ରହୁଚନ୍ତି।
ହୁଁ ହୁଁ ସୁବିଧା ଜୁଆଡେ ରହିବେ ସିଆଡେ ଲୋକ। ପଳଉଚନ୍ତି ଗେଞ୍ଜ ହେଲା ଆଉ।
ହୁଁ ଗେଞ୍ଜରେ ରହିନେ କନ।
ହୁଁ।
ହୁଁ।
ଆଉ ତମର କଣ ଝିଅ ପୁଅ?
ହଁ ଝିଅ ପୁଅ ଟୁସୁନ୍ ପୁଅ ଟିଉଛନ୍ ଯାଇନାହିଁ। ତ‌ ଆଜି ମେଘ ହେଲା ବୋଲିକି ତାଙ୍କ ମ୍ୟାଦାମ୍ ଆସିନାହାନ୍ତି।
ଉଁ
ମ୍ୟାଦାମ୍ ଆଇଲେ ନାଇଁ।
ହୁଁ ହୁଁ।
କାଟ।